ଜୟ ଜ
ଆଜ୍ଞା ଜୟ ଜଗନ ସାର୍ ନମସ୍କାର ସାର୍।
ନମସ୍କାର ନମସ୍କାର କଣ
ଆଉ ହାପି ଦେବସ୍ନାନ ପୁର୍ଣିମା ଆଜ୍ଞା ଆପଣଙ୍କୁ ଅଭିନନ୍ଦନ ବହୁତ ବହୁତ।
ଧନ୍ୟବାଦ ଧନ୍ୟବାଦ।
ଆପଣଙ୍କୁ ଆପଣଙ୍କ ପରିବାରକୁ ମଧ୍ୟ ଭଗବାନ କରନ୍ତୁ ସମସ୍ତେ ସୁଖ ଶାନ୍ତିରେ ଆପଣଙ୍କ ପରିବାର ପରି ପରିପୂର୍ଣ୍ଣ ହଉ। ଜଗନ୍ନାଥ ମହିମା ଆପଣଙ୍କ ସଦା ସର୍ବଦା ଲାଗି ଥାଉ ଆଜ୍ଞା। ଆଉ ସାର୍ କଣ କରୁଛନ୍ତି ଆପଣ ଆଜ୍ଞା? ମେ ଆଜ୍ଞା ଏବେ ଜଷ୍ଟ ବସି ଦେ ଦେଖୁଥିଲି ଟିଭି ଦେଖୁଥିଲି। ବର୍ତ୍ତମାନ ଲାଇନ ଟା ଆମ ଇଆଡେ କଟିଗଲା। ମହାପ୍ରଭୁଙ୍କର ଟିଭିରେ ଦଉଥିଲା ପରା ଧାରା ବିବରଣୀ। ମହାପ୍ରଭୁ ବହୁତ ସୁନ୍ଦର ଦେଖା ଯାଉଥିଲେ। କଣ କରିବା ହଠାତ ଲାଇନ୍ ଟା କଟିଗଲା। ବସଛି ଘରେ। ଆଉ ସାର୍ ଆପଣ କଣ କରୁଛନ୍ତି ଆଜ୍ଞା?
ଏ ଜଷ୍ଟ ଖାଇକି ଏବେ ଉଠିଛି ଆଉ। ଉଠିକି ବସିଛି ଆପଣଙ୍କ କଲ ଟା ନମ୍ବରଟା ଦେଲି ଆପଣଙ୍କର ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ସାର୍ କଣ କରୁଛନ୍ତି କଣ ଖାଇଛନ୍ତି ସାର୍ ଆଜି ସକାଳେ?
ସକାଳୁ ସେଇ ଭଜା ପଖାଳ ଟିକେ ଖାଇଲା ଆଉ ଓଡିଆ ଲୋକ ଆମେ ଆଉ କଣ ଖାଇବାଁ?
ହଁ ହଁ ପଖାଳ ଖାଉଛିବା ଆଳୁ ଭର୍ତ୍ତା ବଡିଚୁରା। ମିକ୍ସର ଏସବୁ ତ ଏ ସବୁ ତ ଫେବରାଇଟ୍ ଖାଦ୍ୟ ଆଜ୍ଞା।
କଣ କରନ୍ତି ଆପଣ ଆଜି?
ମୁଁ ସାରେ ମୋର ଟ୍ରାଭେଲ ବିଜନେସ୍ ତ ମୁଁ ଗାଡି ଚଲଉଛି ଆଜ୍ଞା।
ଆଛା ଆଚ୍ଛା ମୁଁ ବି ମୁଁ ବି ନାଇଁ ନାଇଁ ମୁଁ ମାଇନ୍ସିରେ ଅଛି। ସେ ବି ଗାଡି ଲାଇନି ମୋର ବି ସେଇ ଗାଡି ଲାଇନି ଆଜ୍ଞା।
ଆଚ୍ଛା ରେ ଅଛନ୍ତି। ନାଇଁକି କୋଉ ଗାଡ଼ି ଚଲଉଚନ୍ତି ଆଜ୍ଞା।
ଏଇ ବାର ଚକିଆ ଚଲଉଛି।
ବାର ଚକିଆ ହାଇବା ନାଁ ଇଏ
ହଁ ଲିଲନ ନୁହେ ହାଇବା ଉଡା।
ଅସ ଅସ ନାଇଁ
ଆଜ୍ଞା
ଓ ହୋ
ୟା ଆଠ ଘଣ୍ଟିଆ ଡିଉଟି କରୁଛି। ଆମର କୁଇଲା ମାଇନ୍ସରେ ଆଉ।
ହଁ ଏଇଟା କୋଉଠି ହୁଇଡା ନାଇଁ ଏଟା
କୁଲ୍ ମାଇନ୍ସ୍ ମାଇନ୍ସ୍ ନାଇଁ ନାଇଁ କୁଲ୍ ମାଇନ୍ସ୍ ଆମର ତାଳଚେର।
କୁପର ତାଲଚେର୍ ନାଇଁ ଆଜ୍ଞା ଆଜ୍ଞା ହା ଆଉ ତାଲଚେର ରେ ଏଇନା ଖରା ହେଉଛି ନା? ବ ବର୍ଷା ପାଗ ଅଛି ଆଜ୍ଞା।
କାଲି ଡ୍ୟୁଟି ଯାଇଥିଲି କାଲି ବର୍ଷା ହଉଥିଲା ଟିକେ ଆଜି ତ ନାହିଁ ଆଜି ପୁରା ଗୋରୋମ ଏକଦମ୍ ପ୍ରବଳ। ଆଜ୍ଞା।
ହଁ ଆଜି ତ ଆକ୍ଚୁଲି ବର୍ଷା ହବା କଥା। ଆଜି ଦେବସ୍ନାନ ପୂର୍ଣ୍ଣିମା ଯେହେତୁ ଆଜି ଟିକେ ଭଗବାନଙ୍କ ମୟାରୁ ବର୍ଷା ହବା କଥା। ଏବେ ଗୋଳିମୋଳି ହୋଉଛି ମାନେ ଆଗକୁ ବର୍ଷା ହେଇଯିବ।
ହଁ ଆଜି ଉପରବୋଳି ସୁଧା ଦେଖନ୍ତୁ ବର୍ଷା ହବ। ଯାହା ହେଲେ ବି ଟୋପେ ଟୋପେ ପଡିବ ଠାକୁରଙ୍କର ସେଟା ଇଏ ଗୋଟେ ନାଁ ପଡ଼ିବ ଯାହାହେଲେ ବର୍ଷା।
ହଁ ହଁ ନିଶ୍ଚିତ ନିଶ୍ଚିନ୍ତ ବର୍ଷା ଯାହା ହେଲେ ନିଶ୍ଚିନ୍ତ ହବ ଆଜି।
ଆ ଠାକୁରତ ନୀଳା କିଳା ତାଙ୍କର ସବୁ।
ଆଜ୍ଞା ଆଜ୍ଞା ଆଜ୍ଞା
ହଁ ଆମର କଣ ଅଛି ଆମେ ତ ସବୁ ମାନେ ମାନବ।
ନିଶ୍ଚିନ୍ତ ଆଜ୍ଞା ମା ଆମ ହାତରେ କିଛି ନାହିଁ। ହଁ
ସେଇ ସେଇ ଧରିବ ସେଇ ମାରିବ ସେଇ ଧରିବ ସେଇ ମାରିବ ସେଇ ତାରିବ ସେଇ ସବୁ କରିବ।
ଆଜ୍ଞା ଆଜ୍ଞା।
ଆଛା ଆଜି କୁଆଡେ ଯାଇନାହାନ୍ତି ଟ୍ରାଭେଲସ ସହିଦ କୁଆଡ଼େ?
ନାଇଁ ଆଜି କୁଆଡେ ଯାଇନି ସକାଳୁ ଗୋଟେ ଗାଡି ପଠେଇଚି ଯାଇଚନ୍ତି ଦିଟା ଗାଡି ପଠେଇଚି ପୁରୀ ଯାଇଚି। ଆଉ ଗୋଟେ ଗାଡି ନୟାଗଡ ଯାଇଚି।
ଆଜ୍ଞା, ଆତ୍, ଇନକମ୍ କେମିତି କଣ ଆସୁଛି ସେଠାରେ ଆପଣଙ୍କର? ଲିନକମ କେମିତି କଣ ଆସୁଚି ଆପଣଙ୍କ ସେ ଟ୍ରାଭେଲଶ୍ ରେ?
ଇନକମ ଯାହାହେଲେ ହେଇଯାଉଚି ମାସ କୁ ସତୁରୀ ଅଶୀ ପାଖାପାଖି ହେଇଯାଉଛି।
ଆଛା ଆଛା ଯ ଡ୍ରାଇଭର କେତେ କଣ ନଉଚନ୍ତି ଆପଣ ଫେରେ କେତେ ଓ ଡିଜେଲ ଫିଜେଲ ଯାଇକିନା ସବୁ।
ହଁ ହଁ ହଁ ଡ୍ରାଇ ଗୋଟେ ଗୋଟେ ଗାଡ଼ି ରେ ଡ୍ରାଇଭର ନଉଚନ୍ତି ଦଶ ବାର ହଜାର ଟଙ୍କା ନଉଚନ୍ତି ଏବେ।
ଆଛା ଏ ଆପଙ୍କ କଣ ଅଫିସଟା କୋଉଠି ଭୁବନେଶ୍ୱର।
ହଁ।
ଆଛା।
ଆପଣଙ୍କ ଆଠ ଘଣ୍ଟା ଡ୍ୟୁଟି ଆ ଠ ମୁଁ ଭାଇ ଖାଇଚି ସକାଳୁ ସେଇ ପଖାଳ। ପଖାଳ ଖାଇଚି ଆଉ
ଅ ହ।
ଆଉ ସେ ଶାଗ ଭଜା ଏସବୁ ଖିଆ ହେଇଚି।
ଭଲ ଜିନଷ ଖାଇଚନ୍ତି ଆପଣ ସ କଇବ ଅ କଣ କହୁଥିଲେ ଗୁଟେ?
ନା ମୁଁ କହିଲି ଯୋଉ ଆଠ ଘଣ୍ଟା ଡ୍ୟୁଟି କରୁଚନ୍ତି ସେଥିରେ କଣ କଣ କମ୍ପାନୀ ଆପଣଙ୍କୁ ହଁ ଦଉଚି କିଛି ମେଡ଼ିକାଲ ଫାଶ୍
ମୁଁ ଆମର ମେଡିକାଲ ଫାଷ୍ଟି ଇଏ ଇ ଏସ ଆଇ କରୁଚି ଆମର ସି ଏଫ୍ ଏଫ୍ କରୁଚି ଆମର। ଆଉ ବୋନସ ମିଳିଚି ଆମର ଖାଲି ପେଡ ହଲିଉଡ଼ଡୁ ରା ଦଉନି ଆଉ। ଆଉ ସବୁ ମିଳିଯାଉଚି ଗିଫ୍ଟ କାର୍ଡ ମିଳିଯାଉଚି।
ଛୁଟିଫୁଟି ଛୁ ଛୁ ଛୁଟି ଥିବ ଦୀପାବଳି ହୋଉ। ଏସବୁ ଛୁଟି ବି ରହୁଥିବ।
ଟିଅଛି କି? ଶୁଣନ୍ତୁ ଆମର କମ୍ପଲସରୀ ଛବିଶଟା ହାଜିରୀ।
ଆଜ୍ଞା।
ଏ ଉ ଆଠ ଘଣ୍ଟାକୁ ଆମର ଚଉଦଶହ ଟଙ୍କା ପର ଡେ। ଆଜ୍ଞା ସେଥିରୁ ଆପଣଙ୍କର ଏସି ଏଫ୍ ଏଫ୍ ବି କଟିବ। ଇ ଏ ସାଇ କେ କଟିବ ସେଇଥିରୁ ଆ, ଯା କଟି କୁଟାକି ଆପଣ ଯେତିକି ବ-ବଞ୍ଚିଲା ଆଉ। ସେଇ କଟିକୁଟାଇକି ଆପଣଙ୍କର ସତେଇଶ ହଜାର ତିରିଶ ହଜାର ଏମତି ଆସୁଚି ଆଉ।
ହ ଭଗବାନ ଯାହାହଉ ଭଗବାନ ଯୁଆଡୁ ଯାହା ଦେଇଚନ୍ତି କାମ କରିକି ସମସ୍ତେ ଚଳେଇବା। ଆଉ ଘ- ଆଉ ଘରେ ଆପଣଙ୍କର ସବୁ କିଏ କିଏ ଅଛନ୍ତି?
ବାପା ଅଛନ୍ତି, ବୋଉ ଅଛନ୍ତି, ଭାଇ ଅଛନ୍ତି, ଭାଉଜ ଅଛନ୍ତି। ଆଉ ଗୋଟେ ଛୋଟ ପୁତୁରା ଅଛନ୍ତି ଆମର ଆଉ ମିସେସ୍ ଅଛନ୍ତି।
ସୁଖୀ ପରିବାର ଆପଣଙ୍କର।
ଆଜ୍ଞା ଆଜ୍ଞା ସେଇ ସବୁ ଠାକୁର ଙ୍କର ଇଛା ଯାହା ହବ ଯିମତି ଚାଲିଚି ସୁରୁଖୁରୁ ରେ ଚାଲଚି ଆଉ। ଆଉ ଆପଣଙ୍କର କି କିଏ ଅଛନ୍ତି ସବୁ?
ଆପଣଙ୍କ କଥା ଟା କଟି କଟି ଯାଉଛି ମଝିରେ ମଝିରେ
ନା ନେଟୱର୍କ ପ୍ରୋବଲେମ୍ ଥିବ ବୋଧେ ଆଁ ଟିକେ ଏପଟ ସେପଟ ହଉଛ
ଆଚ୍ଛା ଆଚ୍ଛା ଆଜ୍ଞା
ଆଉ ତାଳଚେର କଣ? ହଁ ଇଏ କନ ସେଇଟା କହୁଥିଲି ଏ ଯୋଉ କୋଇଲା ଗୁଣ୍ଡ ସବୁ ରାସ୍ତାରେ ପଡ଼ଛିି ସବୁ ରାସ୍ତା ତ ଭାରି ଜାମ ରହୁଥିବ?
ହଁ କୁଉ କୁହନ୍ତୁ ନା ଆଜ୍ଞା ବିନା ହେଲମେଟ ବିନା ଚଷମାରେ ଆପଣ ଚଳେଇ ପାରିବେନି ସେପଟେ ଗାଡି। ଏତେ ଡଷ୍ଟ ଉଡୁଚି ଆପଣଙ୍କର ଆପଣଙ୍କର ନାକ ଆପଣଙ୍କର ଆଉ ଉ ଚାଲ ଚାଲି ଯେବେ ଆସିବେ କେବେ ଧଳା ଡ୍ରେସ୍ ପିନ୍ଧିକି ଆସିବେନି ନହେଲେ ଆପଣଙ୍କୁ ଚିହ୍ନି ପାରିବେନି ହେ ହେ ହେ।
ଉ ଆମ ନିଜେ ବେଳେବଳେ ବେଳେବେଳେ ନିଜେ ଧଳା ଗାଡି ନେଇକି ଯାଉ। ଗାଡି ପୁରା କଳା କରଛ।
ହଁ ସେ ଡଷ୍ଟ ପ୍ରବଳ ଉଡୁଚି ଏବେ ରାସ୍ତା ଟିକିଏ ବାଗେଇ ଗଲାଣି ଏବେ ଫୋର ଲାଇନ ହେଇଯାଉଚି ଆମର। ବୋରପାଲି ଠୁ ଏନ୍ ଟି ପି ସି।
ହଁ ବନ୍ଦବାନ୍ଦ ଏନ୍ ଟି ପି ସି ପଡଲାଣି ହେଇଯାଉଚି ନାଇଁ?
ହଁ ଏବେ କାମ ଚାଲଚି କାମ ନାଇଁ ନାଇଁ କମ୍ପ୍ଲିଟ୍ ସରନି କାମ ଚାଲଚି। ହଁ ଚାଲଚି ଏବେ କମ୍ପ୍ଲିଟ୍ ସରିନି ବରପାଲୀ ଠୁ
ଆଜ୍ଞା ମଝିରେ ମୁଁ ଯାଇଥିଲି ସେପଟେ କାମ ଚାଲିଥିଲା।
ଆଚ୍ଛା ଆଚ୍ଛା ହଁ ସରିନି ବି ସେ କାମ ଏବେ ବି ଚାଲିଚି ସେଗୁଡା।
ହଁ ମୁଁ ଯାଇଥିଲି ଏଠିକି ଯାଇଥିଲି ଜଣଙ୍କୁ ଗେଷ୍ଟଙ୍କୁ ଜଣଙ୍କୁ ଡ୍ରପ୍ କରିବା ପାଇଁ ଯାଇଥିଲି ସେପଟେ କାମ ସରିନଥିଲା।
ଆଛା। ଆଉ ଆପଣଙ୍କର ଗୁଳୁଗୁଳି କେମିତିଆ ହୋଉଚି ସେପଟେ ଏବେ?
ହଁ ଏବେ
ଓହାଁ।
ପ୍ରବଳର ଗୁଳୁମୁଳୁ ହୋଉଚି ଏଇନା ଲାଇନ ଥିଲା ଲାଇନ ହଠାତ କିନା କଟିଲା ଲାଇନଟା ଥିଲା ଲାଇନ ବି ହଠାତ କଚିଗଲା ଆଉ ବର୍ତ୍ତମାନ ଏଇ ଟେବୁଲ ଫ୍ୟାନ୍ ଲଗେଇ ଘର କଥା ଆଉ
ଆଜ୍ଞା ଆଉ କଣ କରିବା ଆଉ ତ କିଛି ତ୍ରାହି ନାହିଁ ଗରମକୁ। ଏ ସି ବି କାମ କରିବନେଇ ଏଇ ଗୁଳି ଗୁଳି ହୋଉଚି ଯେ।
କିଛି ଆଜ୍ଞା କାମ କରିବନି। ଏଇ ଯୋଉଭଳିଆ ଗଳୁ ଗୁଳି ହବ କିଛି କାମ କରିବନି ଆଗେ।
ଲାଇନ୍ ଲାଇନଟା ସିନା କନ୍-କନଷ୍ଟାଣ୍ଟ ରହିଲେ ସିନା ଏ ସି ଟା ଚାଲଲେ ସିନା କୁଲଟା ରହିବ। ଲାଇନଟା ମଝିରେ ପଳେଇଲେ ଏସି ଚାଲଲା ବେଳକୁ ତ କୋଡିଏ ମିନଟି ପନ୍ଦର ମିନଟିରେ ପଳେଇବ ସେମତି ଆଗ ମାନେ ଗରମଟା ଇଏ କରିବା ପାଇଁ।
ହଁ ଲାଇନ୍ ତ ସେଇ ଲାଇନ୍ ତ ସେଇପଟୁ ଏ ଟି ଏଲ୍ ଟି ପା ସେପଟୁ ଇଲେକ୍ଟ୍ରି ଆସିକି କେମତି କଣ କରିବା ସେଇ ଏପଟ ଲାଇନ କାଟିଦୋଉ କାଟିଦୋଉଛନ୍ତି ଆଉ।
ଆଜ୍ଞା।
ଅହ।
ଆଉ କଣ କୁହନ୍ତୁ ଆଉ ନାଇଁ ମୋର କାଲି ଡ୍ୟୁଟି ଥିଲା ଆଜି ନାଇଁ ନାଇଁ ଆଜି ଡ୍ୟୁଟି ନାହିଁ କାଲି ଡ୍ୟୁଟି ଥିଲା ମୋର ହଁ। ଆଗିଆଁ।
ଏ ଡ୍ୟୁଟି ବି ଗଲା ବେଳକୁ କଣ ପୁରା ହଁ ଦେହପାଆ ତ ଭଲଅଛି ଭାଇ ମୁଁ କହିଲି ଡ୍ୟୁଟିରୁ ଗଲାବେଳକୁ ଯୋ ତା ଫୋତା ସବୁି ପିନ୍ଧିକି ଯଉଥିବେ ତ ଭାଇ ଆଇ କାର୍ଡ ହେକା ନେଇକି?
ହଁ ହଁ ସେ ସେ-ସେଫ୍ଟି ଡୁଟ୍ ଉଁ ସେଫ୍ଟି ବୁଟ୍ ପିନ୍ଧିବୁ ତାପରେ ଆମର ଆଇଡେଣ୍ଟି କାର୍ଡ଼ ଧରିବୁ।
ହଁ ଆଇଡିଣ୍ଟି କାର୍ଡ଼ ତ ନି ଆଇଡେଣ୍ଟି କାର୍ଡ ରିନୁ ରିନୁ ବି ହୋଉଛି ବ କେତେ ବର୍ଷରେ ଥରେ? ହ
ଏଇ ଆମର ବର୍ଷକୁ ଥରେ ଛଅ ମା ଛ ବର୍ଷକୁ ଥରେ ଛଅ ମାସକୁ ଥରେ ରୁନ ହେଉଚନ୍ତି।
ଓହଁ ରିନୁ କରିବା ପାଇଁ କଣ ପଇସା ପଡୁଚି ନା ନାଇଁ ମାଗଣାରେ?
ନା ନା ଏଟା ଫ୍ରି ହବ ହେରା ଆମ କମ୍ପାନୀ କରିବ ସେଟା ଆମକୁ।
ଓ ଫ୍ରିରେ ହୋଉଚି ନାଇଁ।
ଆଜ୍ଞା।
ଆଉ ସେଠି ଯୋଉ ଡୁଟି ବି ଯଉ ଆ ଘଣ୍ା ଯାଉଛନ୍ତି ତା ଭିତରେ କଣ ରହିବିବା ସବୁ ସୁବିଧା ଅଛି ଦେଇଛି କମ୍ପାନୀ ଆପଣଙ୍କୁ
ନାଇଁ କମ୍ପାନୀ ସେମିତି କି ନାଇଁ ନାଇଁ ସେମିତି କିଛି ନାଇଁ ଯିବ ତ ଟାଇରେ ହାଜର ଲଗେଇବ ଯାଇକି ଆମର ଉ ଗ୍ୟାରେଜରେ ହାଜିର ଲଗ ତୋର ଗାଡି ଧରକି ଯିବ ଆଉ ତ ସେଟା ଯିଏ ରହିବା ପାଇଁ କିଛି ସେଠ ମାନେ ଜିନିଷ ନାହିଁ ନା ଆମର ଆଠ ଘଣ୍ଟା ଖଟିଲୁ ତାପରେ ଗା ଥିଲି ଫେ ଆସୁ ବାଟ ବାଟେ
ରେଷ୍ଟ ରେଷ୍ଟ କରୁନାହାନ୍ତି
ହଁ କରିଛନ୍ତି ସେଟେ ଆମେ ତ ଗଲୁ ଧରସପୋଜ ଆପଣ ଗଲେ ଆପଣ ତ ଡ୍ୟୁଟିରେ ଯିବେ ଆସ ବସିବା ପାଇଁ ସେ ଟାଇମ୍ ଦେବେନି ନା ଯଦି କା ଦେହ ପା ହେଲା ଇଏ ହେଲା
ହଁ ସେ ଦେହ ହଠାତ୍ ଖରାପ ହେଲା କଣ କରୁଛନ୍ତି ଆପଣ
ହଁ ସେଇଠିକି ସେ ମେଡ଼ିକାଲ ନେଇଯିବେ ମେଡ଼ିକାଲ ଏମମ୍ଚ ହେଲେ ମେଡ଼ିକାଲ ନେବ ସୁବିଧା ଅଛି ସେତିକି
ହୁଁ ନ ଆପଣ କେବେ ଆପଣ ଯୋଉ ଅସୋକ ଯୋଉ ଚଉଛନ୍ତି ଗାଡି ଭିତରେ ଫାଷ୍ଟ କିଟ ଥିବ ତ ଆଞା ଜ୍ ଏବଂ
ହଁ ଫାଷ୍ଟା କି ଅଛି ସବୁ ଅଛି ଆମର
ହଁ କାହିଁକିନା ସେଇଟା ତକି ହଉଥିବ ସେଇଟା
ଫାଷ୍ଟାର୍ଟ କିି ତାପରେ ଫାୟାର୍କ୍ ଫାୟାର୍ ଏକ୍ସିଡେଣ୍ଟ ଅଛି
ହଁ ସେଇଟାାନ ନିହାତି ଦୋକ ଲାଗୋ
ହଉ ହଉ ଭାଇ ତମ ସାଙ୍ଗେ କଥା ହେଇକି ବହୁତ ମତେ ଭଲ ଲାଗିଲା
ହୁଁ ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ
କଲ୍ କରୁଛି ଆପଣଙ୍କୁ
ହ ଆ୍ଞାଠିକ
ହଉ ରହଗୁରୁ
ହଁ ଜା ନଜରନା ଜଜଗନା